ହ୍ୟାଲୋ ହ୍ୟାଲୋ ନମସ୍କାର ସାର୍ କେମିତି ଅଛନ୍ତି ଭଲ ଅଛନ୍ତି।
ବହୁତ ବଢିଆ ହଁ ମ୍ୟାଡ଼ାମ ବହୁତ। ବଢିଆ ଅଛି ମୁଁ ଆପଣ କୁହନ୍ତୁ କେମିତି ଅଛନ୍ତି ଭଲ ଅଛନ୍ତି।
ହଁ ବଢିଆ ବଢିଆ ଆଉ ଲଞ୍ଚ ସରିଲାଣି?
ହଁ ମ୍ୟାଡ଼ାମ ଏବେ ସରିଛି ସରିକି ମୁଁ ଏବେ ଟ ପଢାପଢି ପାଇଁ ଲାଗିଛି ଆଉ ଏବେ ଆଉ।
ଓହୋ ପଢାପଢିରେ ପୁରା ଲାଗି ପଡିଛନ୍ତି ନା ସାର୍
ଆଜ୍ଞା ଆଜ୍ଞା ଟିକେ ଚାଲି ସେ ଜାଣିଛନ୍ତି କେତେ?
ହଁ ହଁ ହଁ ତ ପୁରା ଟାଇମ ଦେବାକୁ ପଡିବ ନା ସେ
ହୁଁ ହୁଁ ହୁଁ ହୁଁ ହୁଁ ଆପଣ କଣ? କିଛି ପଢାଢି କରୁଛନ୍ତି ନା ନାଇଁ କି? ପ୍ରିପେୟାର ହେଉଛନ୍ତି।
ଏବେ ତ ମୁଁ କିଛି କରୁନି ସାର୍ ଦେଖିବା ଆଗ ମୁଁ ବିଏଡ଼୍ ଫିଏଡ଼୍ କରିବା ପାଇଁ ମୁଁ ଚାହୁଁଥିଲି ଦେଖ କିିବା କଣ ହଉଛି ଆଉ। ହଁ ସାର୍ ମୁଁ ପଚାରୁଥିଲି। ଆମ ଯୋଉ ଲୋକେସନ ଅଛି। ଏଇ ପାଖରୁ ଏଇ ଖରା ସମୟରେ ଏମିତି କୋଉ ଜାଗାକୁ ଗଲେ ଟିକେ ଭଲ ଲାଗନ୍ତା ଟିକେ ବୁଲାବୁଲି କରିବା ପାଇଁ
ହଁ ଆମର ଏଇ ଏଇ ଆମର ଏଇ ପାଖରେ ତ ଆମର ହରିଶଙ୍କର ଅଛି। ଯୋଉଠୁ ଆମ ବଲାଙ୍ଗୀର ପଟୁ ସେଇଟା ଅ ଅଶୀ କିଲୋମିଟର ନା ପଡି ଅଶୀ ନା ଶହେ କିଲୋମିଟର ପଡିଯାଉଛି।
ଓ ଅଶୀ କିଲୋମିଟର ନା ହ
ଓ ହଁ ଆମେ ଗଲା ବର୍ଷ ଆମ ସାଙ୍ଗ ସାଙ୍ଗ ମାନଙ୍କ ସହିତ ଯାଇଥିଲୁ। ଅ ହରିଶଙ୍କର ପାଖ ପାରେ ଆଉ ଗୋଟେ ହଁ ଜଳମହାଦେବ ଅଛି ଜଳମହାଦେବ ବୋଲି ଜାଗା ଅଛି। ହରିଶଙ୍କର ପାଖରେ ସେ ଟିକେ ଯାଇଥିଲୁ ଆଉ ପାଞ୍ଚ ଛଅ ଜଣ
ଶଙ୍କର ଦେଇକି ଯିବା ଆଗକୁ ଯିବାକୁ ପଡେ ନା ହରିଶଙ୍କର ଏକା
ନାଇଁ ହରିଶଙ୍କର ଯିବାକୁ ପଡେନି ହରିଶଙ୍କର ଟିକେ ଆଠ ଦଶ କିଲୋମିଟର ପଛରୁ ପଛକୁ ଯାଇ ଚଲ ବାହାତରେ ଯିବା ପଡିବେ।
ହଉ ଟିକେ ରୁଟ ଟିକେ ଚେଞ୍ଜ କରିବାକୁ ହଁ
ଙ୍ଗା ରୋଟରୁ ଯିବାକୁ ପଡ ସ ମ୍ୟାଡ଼ାମ
ଓହୋ ଯେ ସେଇଟା କଣ ମାନେ କେମତି ଯାଇ ଥିଲେ ରୋଡରେ ମାନେ ବ ବାଇକ୍ ଯାଇଥିଲେ ନା ବସ୍
ହଁ ହଁ ହଁ ହଁ ଆମେ ରୋ ରେ ଯାଇଥିଲୁ ଆମେ ଆମର କାର ରେ ଯାଇଥିଲୁ ପାଞ୍ଚ ଛଅ ଜଣ ସାଙ୍ଗ ମିଶିକି ଆଉ ହଁ ସେଇଟା ସକାଳୁ ଗଳା ବର୍ଷ ଯାଇଥିଲୁ। ମାନେ ବହୁତ ମଜା କରିଥିଲୁ ଆଉ ସେଇଠି ଆଉ। ମାନେ ଗଲା ସକାଳୁ ସାତ ଆଠଟାରେ ବାହାରି ଯାଇଥିଲୁ। ମାନେ ସାତ ଆଠଟା ବାରଗରେ ବା ମାନେ ବାଟର ବାଟରେ ଟିକେ କୋଉଠିକି ଅପେକ୍ଷା କରି କରି ଯାଇଥିଲୁ ଆଉ ଟିକେ ଅଟକ
ହଁ ଟିକେ ଆରାମ ସେେ ଯାଇଥିଲି। ହ କେତେ ଟାଇ ଲାଗିଥିଲା ସେଟାକୁ କେେ ଟାଇରେ ପହଞ୍ଚିଥିଲେ ସେଠାରେ?
ସେଇଟା ଦି ଘଣ୍ଟା ଉପରେ ଲାଗିଗଲା ମ୍ୟାଡାମ ଆପଣଙ୍କୁ ମାନେ ଆମେ ତ କଣ କି ମାନେ ଉ ଅଟକି ଅଟିକି ଯଥିଲୁ ନା ମାନେ ସେ ଆରାମ ସେ ଯାଇଥିଲୁ ନା ବଲେ ସେଥିପାଇଁ ଟିକେ ଆରାମ ସେ ଯାଇଥିଲୁ ସେଠିକି। ମାନେ ନହେଲେ ତ ବାଇକ ରେ ଗଲେ ତ ବହୁତ ମ ଲାଗିବ ଆଉ ଖରାମ ଯୋଉ ହଉଛି।
ହୁଁ ବାଇକ ରେ ଯାଇହବନି ହଁ ଏମିତି କାର ଫାର ରେ ଗଲେ ଯାଇହବ ଫ୍ୟାମିଲି ସହିତ ଗଲେ ହଁ।
ଆମର ସେ ଜଲମହାଦେବ ରେ କଣ ଅଛି କି ଆମର ଗୋଟେ ମନ୍ଦିର ଅଛି। ଶିବ ମନ୍ଦିର ଅଛି। ସେ ପାଖରେ ଆଉ ସେ ପାଖ ସେଇ ମନ୍ଦିର ପଟୁ ଭିତରକୁ ଗୋଟେ ଆ ମାନେ ଉ ମାନେ ପାହାଡ ଦେଇକି ଭିତରକୁ ଯାଆନ୍ତି ଆଉ ସେଥିରେ ଗୋଟେ କଣ ଅଛି କି?
ସେଟା ପାହାଡ ଆଗା ପୁରା ଅଛି ନା କଣ ପୁରା ପାହାଡ ଅଛି?
ପାହାଡା ପାହାଡା ଦେଖି ମାନେ ସେ ଝଣ ବହୁଛି ଆଉ କଣ? ଝଣ୍ଡା ବହି ବି ଆସୁଛି ଆଉ ଗୋଟେ ମାନେ ଗୋଟେ ପଥରରେ ଚାରିପଟେ ଗୋଟେ ଟାଙ୍କି ଭଳିଆ ହେଇଛି ସେ
ଓହୋ ହଁ ବାନ ସେ ସ୍ୱଇମିଙ୍ଗ ପୁଲ ଭଳି ବୋଲୁ ନେଚୁରଲ ସ୍ଵିମିଂ ପୁଲ ନା?
ମବ ଅଛି ଆଜଞା ଆଜ୍ଞା ହଁ ମ୍ୟାଡ଼ ଆଉ ସେଇ ସେଠି ପିଲା ଗାକ ଯାଆନ୍ତି ଆଉ ସେ ଦେଖି ବହୁତଲ ଲାଗେ ବହୁତ ଥଣ୍ଡା ଲାଗେ। ଆମେ ଖରା ଗରମ ମାସଲ ଦଥିଲୁ
ହଁ
ଆମେ ଗରମ ମାସରେ ଯାଇ ଥିଲୁ ବଟ୍ କିନ୍ତୁ ଆମର ସେଇଠି ଗୋଲାପିଲକୁମେ ଯେତେବେଳେ ଗାଧେଇଲୁ। ମାନେ ଏତେ ପାଣି ଟା ଏତେ ଥଣ୍ଡା ଥିଲା ଯେ ଆମେ ଦେହ ଗୁଡାକ ବି ଶିତେଇ ଯାଇଥିଲା ପୁରା
ଓ ମାନେ ଖରା ମାସରେ ଗଲେ ଏକେ ଭଲ ନା ନା ଦେହ ବି ଭଲ ଲାଗିବ। ଆଉ ଝରଣା ପାଣି ବି ଭଲ ବୋଲି କୁହନ୍ତି ନା ସେ ପାଣିରେ ଦେହ ବଡିର ବି ବହୁତ ସ୍କିନ ପ୍ରୋବ୍ଲେମ ଠିକ ହେଇଥାଏ ଆଉ ସେଇଟା ସବୁ ଜଙ୍ଗଲ ଏରିଆ ହେଇଥିବ ନା ସେ ସାଇଡ ବହୁତ ଜଙ୍ଗଲ ନା ଆମର ଏଇ ହରିଶଙ୍କର ହୁଁ ଆଉ ପାହାଡ ଝରଣା ଏ ସବୁ ଜିନ୍ସ ଆଉ ସେ କଣ ସେଇଠି କଣ ମନ୍ଦିର ଅଛି ନା କଣ?
ହଁ ଆମର ଶିବ ମନ୍ଦିର ଅଛି ବହୁତ ବଢିଆ ମନ୍ଦିର ଟେ ଭଲ ଲାଗେ ଶଙ୍କର ବି ତ ଜାଣିଥିବେ
ହଁ ହରିଶଙ୍କର ମୁଁ ଆଗରୁ ଯାଇଥିଲି।
ହଁଏ ଯଉ ରେନୋଭେସନ କରିଦେଇଛନ୍ତି ବହୁତ ଦୋକାନ ଦୋକାନ ବଜାର ବି ବହୁତ ଗୁଡାଏ ଅଛି ପୁରା ଆ ଦୋକାନ ବଜାର ବି ବହୁତ କରିଛନ୍ତି ବହୁତ ଗୁଡାକ ଭଲ ଲାଗୁଛି ଏବେ ଟିକେ ଭଲ ସୁନ୍ଦର
ଓ ଏବେ ଜିନିଷ ପତ୍ର ବି ମିଳି ଯାଉଛି ନା
ହଁ ପ୍ରମ୍ ରେ ଅଛି ସବୁ ଜିନିଷ ଗୁଡାକ ମିଲୁଛି ମାନେ ପାର୍କିଂ ପାଇଁ ବି ମାନେ ଗୋଟେ ଗାଡ଼ି ମାନେ ଗାଡି ମଟର ପାଇଁ ଅଛି। କରିଦେଇଛନ୍ତି ସେମାନେ
ଓହୋ ହଁ ପାର୍କିଂ ପାଇଁ ରହିବା ବହୁତ ଜରୁରୀ ଆଉ ସେଠାକୁ ଯାଇକି ଖାନା ପିନା ମାନେ କଣ କେମିତି କରିଥିଲେ।
ସେ ଖାନା ପିନା ଟା ଆମେ କଣ କରିଥିଲୁ ଆମେ ଫାଷ୍ଟ ଗଲୁ ଏଇ ପଟୁ ବଲାଙ୍ଗୀର ପଟୁ ସାଢେ ଆଠଟାରେ ବାହାରି କରି ମାନେ ପାଟଣାଗଡ଼ ଆମେ ଟିକେ ଏପଟେ ଯାଆନ୍ତି ନା ପାଟଣାଗଡ଼ ପଟୁ ସିଧା ଯାଆନ୍ତି ବା ମାନେ ପଦ୍ମପୁର ରାସ୍ତାରେ ଯାଆନ୍ତି ମାନେ ପାଟନାଗଡରେ ଆମେ ପାଞ୍ଚ ଛଅ ଜଣ ଯାକ ଅଟକି ସେଠି ଟିକେ ଆମେ ଜଲଖିଆ କରିଦେଲୁ ସେ ଜଲ ସିଆଡେ ତାପରେ ସେଠୁ ବାହାରିଲୁ। ଆମେ ସିଧା
ହଁ।
କିଏ ଜଲମା ଜଲମ ତାପରେ ମାନେ ହରିଶଙ୍ଗ। ହର୍ଷ। ସଙ୍ଗରେ ପୁଣି ସେଇଠି ଆମେ କଣ କଲୁ ର ଦିଆଯାଉଛି ସେ ହରି ଶଙ୍କର ରେ।
ଓହୋ। ଭୋଗ ମାନେ ସେଠ୍ ହଁ ହଁ
ପ୍ରଥମରେ ତ ଆମେ ଦର୍ଶନ କଲୁ ସେଇଟା ଶିବ ମନ୍ଦିରରେ
ହଁ ହଁ ଆଉ ସେଠି ଗାଧେଇ ଗାଧେଇକି ସେ ପୁଣି ଆଗକୁ ଚାଲେ କି କିଲ୍ କଣ?
ହର୍ ହରିଶଙ୍କର ବାସ୍ ସେଇପଟୁ ଦଶ କିଲୋମିଟର ହେଇଯିବ ହରିଶଙ୍କର ମନ୍ଦିର। ଟା ଆମର ସେ ଜଲ ମହାଦେବ ରୁ ସେପଟୁ ହରି ଶଙ୍କରଟା ଦସ୍ ଆଜ୍ଞା ମାନେ ସେଇପଟେ ଦର୍ଶନ କରିକି ଭୋଗ ଖାଇକି ପୁଣି
ଏ ଭୋଗ ପାଇଁ କଣ ଟୋ କଣ କି କଣ ଏମିତି କଣ କହିବାକୁ ପଡେ ନା କିଛି ଫିଜ୍ ରହିଛି, ଏମିତି କିଣକି
ଦେଖି ମାନେ ଟିକିଟ୍ କାଟ୍ ପରେ ଭୋଗ ଦିଆଯିବ। ଆଉ ସେଠି ବି ବହୁତ ବଢିଆ ଭୋଗ ଦିଆଯାଉଛି, ଆମୋର ଭାତ, ଡାଲି, ତରକାରୀ, ହଁ ଭାତ, ଡାଲି, ତରକାରୀ, ଖିରି। ଆ ପାଞ୍ଚ ଛଅଟା ଜିନିଷ ଦିଆ
ଆଉ ଡିଶ୍ ହଁ ହଁ ହଁ ଆଉ ଫିଜ ବି ରହୁଥିବ ନା।
ଫିଜ ବି ସେଇଠି ବି ମାନେ ଉ ଅତ୍ ଠିକ ରେଟ୍ ରେ ମିଳିଯାଏ। ଭଲ ଲାଗେ ଆଉ ବର୍ଷ ବହୁତ ସୁ୍ୱାଦିଆ ଖାନା ବି ମିଲିଯାଏ, ଭଲ ଲାଗେ। ଆ ସେଟି ଆମେ ସମଶ୍ ସେ ଖାଇଲୁ। ଆଉ କହିକି ଆମେ ରା ସେମିତି ଖରାଟା ଥିଲା ନା ଖରାଟା
କେତେ ଟାଇମ ହେଇଯାଇଥିଲା ସେ ହରିଶଙ୍କର ପହଞ୍ଚିବା ବେଳକୁ?
ସେଇଠିକି ପହଞ୍ଚିଲା ବେଲକୁ ତ ବାରଟା ଏକଟା ବାଜିଯିବ ବାରଟା ବାରଟା ଭିତ ଉପରେ ଲାଗିଲା ପୁଣି ସେଇଠୁ ଦି ଘଣ୍ଟା ତିନ ଘଣ୍ଟା ଗାଧିଲୁ। ମାନେ ଗାଧେଇଲା ବେଲକୁ ପୁଣି ତିନ ବାଜିଗଲା ମାନେ ସେଇଠୁ ପୁଣି ଯାଇକି ଶିବ ମନ୍ଦିର ଗଲା ବେଳକୁ ଚାରି ପାଞ୍ଚ ପାଇଗଲା ତାଲେ ପାଞ୍ଚ ଛଅଟା ଭିତରେ ଆମେ ସେଇଠୁ କ ଆସୁ ଆସୁ ଘର କୁ ସେଇଠି ଫିନି ଦି ଘଣ୍ଟା ରାତିରେ ପହଞ୍ଚିଲୁ ଆଉ
ଓହୋ ମାନେ ଏମତି ଫାମିଲି ସାଙ୍ଗରେ ବି କି ସାଙ୍ଗମାନ ହଁ ହଁ ଯାଇକି ଫେରି ଆସିବା ହେଇବ ନା ଭଲ ଜାଗା ଟିଏ।
ବଢିଆ ମାନେ ଫ୍ୟାମିଲି ସହିତ ଯିବାକୁ ତ ବହୁତ ବଢିଆ ଜାଗା ଆଉ
ହୁଁ ହୁଁ ଆଉ ସେଠି ଏବେ କଣ ଜିନିଷ ପତ୍ର ବି ବହୁତ ମିଳୁଛି ନା
ହଁ ଜିନିଷ ପତ୍ର ବି ବହୁତ ମିଲୁଛି, ଆଉ ଆମର ପଶ୍ଚିମ ଓଡିଶା ପିଲାମାନେ ତ ଖାସ ଯାଆନ୍ତି। ଆଉ ଆମର ପୂର୍ବ ଓଡ଼ିଶା ହେଲା ଉ ଉତ୍ତର ଓଡିଶା ହେଲା ସମସ୍ତଙ୍କୁ ସମସ୍ତେ ୱାର୍ଲଡ ସାର୍ ସମସ୍ତେ ଜାଣିଗଲେଣି। ଯଇ ଆମ ଏଇ ହଟିଶଙ୍କର ଗୋଟେ ଅଛି ଆଉ ସେମିତି ମୋତେ ଭଲ ଭଲ ଲାଗେ ବୋଲିକି। ଆଉ ଗୋଟେ ତ କଥା ଆମର ବୈଶାଖ କ୍ଷ ମେଲା ହୁଏ ସେଇଠି
ଓ ସେଠି ବ ବୈଶାଖ ମେଳା ହୁଏ ନା ହଁ।
ହଁ। ବୈଶାଖ ମେଲା ହୁଏ ବୈଶାଖ ମେଲାରେ ସେମାନେ ସେ ପୂଜା ହେଇକରି ଆମର ହଁ ହଁ ହଁ। ବୈସାଖ ମାସରେ ହୁଏ ଆଉ ସେଇଟା କଣ କହନ୍ତି? ଆମର ହରିଶଙ୍କରଠୁ ଆମ ନୃସିଂହନାଥ ପର୍ଯ୍ୟନ୍ତ ମାନେ ଚାଲିକି ଯାଆନ୍ତି ପାହାଡ ପାହାଡ
ଓହୋ ଇ ହରିଶଙ୍କରରୁ ନରସିଂହନା କେତେ କିଲୋମିଟର ହେଇଯିବ?
ଅ ସେଇଟା ବୋଧ ହୁଏ ଆମର ପାହାଡ ପାହାଡ ଉପରେ ଗଲେ ତ ରାସ୍ତା ପଡେ ବଡ ରାସ୍ତାରେ ଗଲେ ପ ତିରିଶ କିଲୋ ମିଟର ପଡିଯାଉଥିବେ
ଓ ହେମତି ହୁଏ ରାସ୍ତା ମାନେ ବୁଲି ବୁଲିକି ଥିବ ସେଥିପାଇଁ ହଁ
ଲେ ହଁ ରା ତାରେ ପାହାଡରେ ଗଲେ ଭଲ ମାନେ ରାତିରେ ହଁ ହଁ ହଁ। ଆଉ ରାତିରେ ସେଇଟା ଗଲେ ବହୁତ ସେଇଠି ମାନେ ପାଞ୍ଚାର ଥାଇକି ସେ ବି ଗୋଟେ ରହିବା ପାଇଁ ଖାଇବା ପାଇଁ ଆ ସବୁ ସୁବିଧା ଥାଏ। ସେଇଟା।
ଓ ସୁବିଧା ଥାଏ ହଁ ହଁ ହଁ। ଓ ସେଠାରେ ନେଚୁରାଲ ସବୁ ଜଙ୍ଗଲ ପାହାଡ଼ ଏ ସବୁ ଝରଣା ଏ ସବୁ ରହିଥାଏ ନା ଆଉ ମନ୍ଦିର ନରସିଂହ ମ ସେଠାରେ ନରସିଂହ ମନ୍ଦିର ଥିବ।
ନ ହଁ ହଁ ନୃସିଂହ ନା ଆମର କଣ ଅଛନ୍ତି କହୁଥିଲେ ମାନେ ନୃସିଂହ ମନ୍ଦିରରେ ମୋର ଭଗବାନ୍ ବିଷ୍ଣୁ ଟା କଣ ଗୋଟେ ମୁଁ କୋଉଟେ ଶୁଣିଥିଲି ଯେ ଭଗବାନ୍ ବିଷ୍ଣୁ ଟା ବିଲେଇ
ନର୍ସିଂହ ଅବତାର୍।
ଆଉ ସେମ୍--ତି ଗୁଟେ ଅଛି ପୁରାଣିକ ଅଛି ଗୁଟେ‌
ହଁମ୍ ଟାଣି ସବୁ
କାହାଣୀ ଗୋଟେ ଅଛି। ବେଲେ ଆପଣ ବି ଯାଆନ୍ତୁ ଥରେ କେବେ ଗୋଟେ ଆଉ ବୁଲେବୁଲା କରି ବୁଲେଇବା ପାଇଁ ଆଉ ସେଇଠିକି। ଭଲ୍ ଲାଗିବ। ଆଉ କଣ ମ୍ୟାଡ଼ାମ୍ ସବୁ ଠ ଠିକ୍ ନା ଏବେ?